କାରେ ବନ୍ଧୁ।
ସାଙ୍ଗ ଆଉ କେମିତି ଅଛନ୍ତି ସାଙ୍ଗ?
ମୁଁ ବହୁତ ଭଲରେ ହିଁ ଅଛି।
ଆଉ ଆମର ଯେହେତୁ ଉଁ ବଣଭୋଜିଟି ଗୋଟେ କରିବା ପାଇଁ ଚାହୁଁଛୁ ଆମର ପାଖ ମହାବିନାୟକେ ମନ୍ଦିର ପାଖ ଆମର ଯେହେତୁ ଜଙ୍ଗଲ ଗୋଟେ ଗୋଟେ ରହୁଛି କିଛି ବଡ ଭୁଜିର ଆୟୋଜନ ଟିକେ କରୁଛୁ ଆପଣ କି କିଛି ମିଶିକିଣି ଆମ ସହିତ ବଣଭୋଜିଟି କରିପାରିବେ କି?
ନିଶ୍ଚିନ୍ତ ଆମେ ଏକ ଦର୍ଶନୀୟ ସ୍ଥାନ ମହାବିନା କେ ବାରୁଣବନ୍ତ ପାହାଡ ନିକଟରେ ଏକ ସୁନ୍ଦର ଆକର୍ଷଣୀୟ ଜିନିଷ ରହିଛି ଯେ ଯାହାକୁ ଦେଖିବା ଦ୍ଵାରା। ଆମେ ମନମୁଗ୍ଧ ହେଇଯାଉଛି। ଚମତ୍କାର ପ୍ରଦର୍ଶନୀ ସ୍ଥାନ ଅଟେ ସେଠାରେ କରିବାକୁ ଆମ ମନ ଆଗକୁ ଆଗ୍ରହୀ ରହିଅଛି ଆମେ ହବାକୁ ହିଁ ଆମେ ଚାହୁଁଛୁ।
ଆମେ ତ ଆମ ମିତ୍ରଙ୍କ ସହିତ ଯେହେତୁ ଆମର ପନ୍ଦରରୁ କୋଡିଏ ଜଣ ମିତ୍ର ଅଛନ୍ତି। ଆମେ ଆଉ ହଉଛି ଆମର ସାଙ୍ଗ ଯେହେତୁ ଅଛନ୍ତି ସବୁ ମିଶି ମାସି କି। ଆମେ ତାଙ୍କ ସହିତ ଗୋଟେ ବଣଭୋଜି ଟେ କରୁଛୁ। ଆମର ଭଲ ଭଲ କିଛି ଏ ଏ ପାଞ୍ଚରୁ ଦଶ ପକ୍ଷ କରେ କିଛି ଆଇଟମ କିଛି କରିବା ଖାଦ୍ୟ କରିବା ଯା ଫ ହା ଫଳରେ କି ଆମେ ଖାଇକି ବହୁତ ଖୁସି ଅନୁଭବ କରିପାରିବା।
ନିଶ୍ଚିନ୍ତ ଆପଣ ମୁଁ। ଆଉ ପ୍ରତ୍ୟେକଟି ସାଙ୍ଗମାନେ ଆମ ଶ୍ରେଣୀରେ ପଢୁଥିବା ପ୍ରତ୍ୟେକ ସାଙ୍ଗକୁମାନଙ୍କୁ ନେଇକି ଆମେ ଯାନବାହାନ ମାଧ୍ୟମରେ ତାଙ୍କୁ ସେଠାରେ ପହଞ୍ଚେଇ ପାରିବା ଏବଂ ପରିବେଶର ସୌନ୍ଦର୍ଯ୍ୟକୁୁ ଉପଭୋଗ କରିବା ତା ସହିତ ବିଭିନ୍ନ ନାନା ମାନ ସ୍ଵାଦିଷ୍ଟକର ଖାଦ୍ୟକୁ ଆମେ ଖାଇବା ଯାହା ଫଳରେ କି ଆମ ମନ ବହୁତ
ବହୁତ ଆନନ୍ଦିତମୟ ହବ।
ଆନନ୍ଦିତମୟ ହବ ଯାହାକି ସମସ୍ତଙ୍କ ମନକୁ ଖୁସି କରିପାରିବ ସେତିକି ହିଁ ଆମର
ଆଉ ତ ଜାଣିଥିବେ? ତ ଆମର ଯେହେତୁ ବଣ ଭୋଜି ଟା ଆମେ ବଣସେ ବଣ ଭିତରେ କରୁଛୁ। ଆମର ଟିକେ ମାଟି ହାଣ୍ଡି ଟିକେ ଦରକାର ଆଉଛି ଆମର ଯେତିକ ମା ଟି ଜିନିଷରେ ଆଗରୁ ଯେମିତି କାରବାର କରୁଥିଲେ ଆମେ ସେଇ ଦିଏ ମଟନ ଟିକେ ଗୋଟେ କରିବା ଆଉ ଗୋଟେ ଚୁଙ୍ଗୁଢି
ନାଇଁ ଦେଶୀ ନାଇଁ ଦେଶୀ କୁକୁଡ଼ା ଝୋଳ।
ଆଉ। ଆଉ ତ ଜାଣିଥିବେ ଆମ ମୋର ହଁ ଦେଇ ଦେଇ ଛେଳି ଟିକେ କରିବା କୁକୁଡ଼ା ଟିକେ କରିବା। ଆଉ ତମ। କଙ୍କଡ଼ା ଦେଶୀ କଙ୍କଡ଼ା ତ ଯେହେତୁ ମିଳୁନି। ଆମେ ଟିକେ ପାର ପାରିପିର ସମୁଦ୍ରୀ କଙ୍କଡ଼ା ଖାଇବାର ସ୍ଵାଦିଷ୍ଟ ବହୁତ ଅଧିକ ଥାଏ।
ହଁ ନିଶ୍ଚିନ୍ତ। ପାରାଦୀପ ର ସ୍ଵାଦିଷ୍ଟ ସାମୁଦ୍ରିକ ମତ୍ସ୍ୟ ଏବଂ କଙ୍କଡ଼ା ସରିସୃପ ସମସ୍ତଙ୍କୁ ଧରି ଆଣି ଆମେ ଏଠି ଭୋଜନ
ଓ ତାହେଲେ ଆପଣ ବହୁତ୍ ଖୁସି ଅଛନ୍ତି।
ନିଶ୍ଚିନ୍ତ ମୁଁ ବହୁତ ଖୁ ସି ଅଛି ଆନନ୍ଦରେ ମୋ ମୁହଁରେ ହସାଙ୍ଗ ଫୁଟିକି। ଉତ୍ଫୁଲ୍ଲିତ ହୋଇ ଉଠୁଛି ଯାହା ଫଳରେ କି ମୁଁ ଆପଣଙ୍କ କଥାବାର୍ତ୍ତା। କହି ନପାରି ହସି ହସି ମୋ ପେଟ ଦରଜ ହେଇଗଲାଣି।
ଆଉ ତ ପ୍ରଥମତଃ ଆମେ ତ କିଛି ସଉଦା ପନିପରିବା। ଆଣିବାକୁ ପଡ଼ିବ ଯାହାଫଳରେ କି ଆମର ବଣଭୋଜିରେ। କିଛି ସବୁ ପ୍ରକାର ବିଭିନ୍ନ ପ୍ରକାର। ମସଲା ମସଲି ମୋର କାଠ ମସଲା ଯେହେତୁ ରହୁଚି। ଟିକେ ସବୁ ବ୍ୟବସ୍ଥା କରିକିଣି ଆମେ କେମିତି କଣ କରିବା ବଣଭୋଜିଟି। ସେଥିପାଇଁ। ଓ କିଛି ଯୋଜନା କରିବାକୁ ପଡ଼ିବ ଯାହାଫଳରେ କି ଆମେ ସେଠି। ଅସୁବିଧାରେ କିଛି ସମ୍ମୁଖୀନ ନ ହେବା ଦରକାରେ। ଆଉ ବି ବହୁତ୍ ଖୁସି ହେଇପାରିବା ଯେ ଆମର। ଯେହେତୁ ପ୍ରାୟତଃ ସେଠି ହରିଣ ଯେହେତୁ ଅଛନ୍ତି ଆମ ବଣରେ। ଆଉ ଠେକୁଆ ଅଛନ୍ତି। ତାଙ୍କ ସହିତ ବି ତା ଙ୍କର ସୌନ୍ଦର୍ଯ୍ୟ ମୟ ପରିବେଶରୁ ଦେଖି ଆମେ ବହୁତ୍ ଖୁସି ହେଇପାରିବା।
ନିଶ୍ଚିନ୍ତ ବନ୍ଧୁ ସେ ସୁନ୍ଦର ପରିବେଶକୁ ଉପଭୋଗ କରିବା ସହିତ ହିଁ ଆମେ। ସ୍ଵାଦିଷ୍ଟ ଭୋଜନର ଆୟୋଜନ କରିପାରିବା। ଯାହାକି ନିରାମିଷ ହେଉ କିମ୍ବା ଆମିଷ ହେଉ। ଆମେ ଖାଇକି ତା ମନବୁକୁ ମନକୁ ଉପଭୋଗ। କରିବା ଏବଂ ସୁନ୍ଦର ଚିତ୍ରିତ ଅଙ୍କନ କରିବା। ସେଠି ରଜ ଦୋଳି ଲାଗିଛି।
ତ ଆପଣ ଚିତ୍ର ଅଙ୍କନ କରିବା ଦ୍ଵରା କିଛି ତ ଲାଭଦାୟକ ହେଇପାରିବାନି। କଣ ମଝିରେ ଯେ ଆପଣ ତ ଜାଣିଥିବେ। ଦେଶୀ ମଟନ ଟିକେ ଆପଣ ତ ବହୁତ ଭଲ ଭାବରେ କରନ୍ତି କେମିତି। ତାର ଉପ କେମିତି। ଯୋ କିଛି ମ ମସଲା ମସଲି ଯେମିତି ଦିଅନ୍ତୁ ଆପଣ ବନ୍ଧୁ। ଆମେ ଯେମିତି ତା ଦେହରେ ପକାଇ ଦେଶୀ ମଟନରେ। ବହୁତ ଭଲ ସ୍ଵାଦିଷ୍ଟ।
ନିଶ୍ଚିନ୍ତ ବନ୍ଧୁ। ମତେ ତ ସବୁ ପ୍ରକାରର ରୋଷେଇର ରନ୍ଧା ବଢ଼ା। ଆସେ ଯାହାକି।
ଯେମିତି। ସେଇ ତ ଆପଣ ତ ବହୁତ ଭଲ ଭାବରେ ରୋଷଇ ଟିକେ କରୁଛନ୍ତି ଆମର କିଏ। ଏ ଟିକେ। ଚୁଙ୍ଗୁଡି ଚୁଙ୍ଗୁଡି ର ଟିକେ। ମସଲା ଟିକେ ଗୋଟେ କରିବୁ ଯେହେତୁ ଭାବୁଛି ଆପଣ ଟିକେ। କେମିତି ଗୋଟେ ଯୋଜନା ଗୋଟା କରନ୍ତୁ।
ନିଶ୍ଚିନ୍ତ ଆମେ ତ ପ୍ରଥମେ ମୁଖ୍ୟତଃ ସାମଗ୍ରୀ ମାନ। ଯାହା ସବୁ ରହିଛି ତାକୁ ଆମେ ସବୁ ବଜାର ହାଟରୁ କିଣି ଆଣିକି ପ୍ରଥମେ ତ ରଖିବା। ଯେପରିକି କାଠ ମସଲା ପିଆଜ ରସୁଣ ଅଦା। ଲବଙ୍ଗ ଗୁଜୁରାତି ଅଳେଇଚ। ପ୍ରଥମେ ତ ଆମେ ମସଲା ମାନ ସବୁ ପକେଇବା ତାପରେ ଆମେ ଶିଳରେ ବାଟି ରଖିଥିବା ନାନା ମସଲାମାନ କୁ କଷିବା କଷିକିନା ଚିଙ୍ଗୁଡିକୁ ଭାଜି ଥିବାକୁ ତାକୁ ପକେଇବା ପକେଇକି ଭଲ ଭାବରେ କଷିବା। ଆଳୁକୁ ସିଝାଇକି ରଖିଥିବା କିମ୍ବା ସେଇ ମସଲା କଷାରେ ହିଁ ପକେଇକି କଷିଲେ ବି ହବ। ଆମେ କସିି କସି କସିି କସିି ତାକୁ ଭ ଭଲ ଭାବରେ କଷିବା କଷିଲା ଫଳରେ ହିଁ ତା ସ୍ୱା-ସ୍ଵାଦ ପୁରା ଉ ମନକୁ ଛୁଇଁବ।
ମନକୁ ଛୁଇଁବ ଯାହା ଫଳରେ କି ଆମ ମନ ତୃପ୍ତି ହେଇଯିବ। ଆତ୍ମା ସନ୍ତୁଷ୍ଟ ହେଇଯିବ।
ଯାହା ଫଳରେ ଆମର ତ ଯେହେତୁ ସବୁ ମିତ୍ର ଅଛନ୍ତି। ଏ ଆମର ଚିଙ୍ଗୁଡ଼ି ରାଇ ଟିଏ ଖାଇବା ପାଇଁ ବହୁତ ଖୁସି ହେବେ। ଆଉ ତ ଆମର ଭୋଜନ କରିସାରିଲା ପରେ ଆମର ତ ଜାଣିଥିବେ ପାଖ ଏରିଆରେ ବହୁତ ବଡ଼ର ଆମର ଯେହେତୁ ପୋଖରୀ ଟିଏ ଅଛି। ଯାହା ଫଳରେ ବହୁତ ପ୍ରକାରର ମାଛ ବିଭିନ୍ନ ପ୍ରକାର ମାଛ ତା ଚାରିପଟେ ବହୁତ ଅ ବଗିଚା ଯେହେତୁ ରହିଛି। ତା ପ୍ରାୟ ତ ଦୁଇଶହ ରୁ ତିନିଶହ ପ୍ରକାରେ ଫୁଲ ରହୁ ସେ ବଗିଚାରେ ତାକୁ ଦେଖି ବହୁତ ଖୁସି ହେଇପାରିବ ବି।
ନିଶ୍ଚିନ୍ତ ବନ୍ଧୁ। ତାଙ୍କୁ ଦେଖିକି ମଧ୍ୟ ଆମେ ଖୁସି ହୋଇପାରିବା ସେ ବାରୁଣା ବନ୍ତ ସି ଖରରେ ଏକ ପାହାଡଟେ ରହିଛି ତା ଉପରେ ଆମେ ଚଢ଼ିବା। ଚଢ଼ି କିିଣା ଆମେ ଚିତ୍ର ଉତ୍ତୋଳନ କରିପାରିବା।
ତିନିଶହରୁ ଚାରିଶହ ପାଞ୍ଚ ଯେହେତୁ ରହୁଛି ଆପଣ ବରୁଣା ପର୍ବତ ଉପରୁ ଚଢ଼ି ପାରିବି ତ।
ନିଶ୍ଚିନ୍ତ ବନ୍ଧୁ ଆମେ ଏକତା ହିଁ ବଳ ଏକତା ହେଇକି ଏକାଠି ରହିକି ଆମେ ସାଙ୍ଗ ହେଇକି ଚଢ଼ିବା ଯାହା ଆପଣଙ୍କୁ ଫଳରେ ସେଠି ମା ଦେବୀ ଅଛନ୍ତି ତାଙ୍କୁ ଆମେ ଦର୍ଶନ କରିବା। ଦର୍ଶନ କରିବା ଫଳରେ ହିଁ
ପାହାଡ଼ ଉପରୁ ପ୍ରାୟତଃ ଆମର ଗ୍ରାମ ଯେହେତୁ ତଳେ ରହୁଛି ତାକୁ ଦେଖିକି ବି ବହୁତ ସୌନ୍ଦର୍ଯ୍ୟ ସୌନ୍ଦର୍ଯ୍ୟମୟ ନିଜେ ବି ଅନୁଭବ କରିପାରିବା।
ନିଶ୍ଚିନ୍ତ ବନ୍ଧୁ।
ହୁଁ ପାହାଡ ଶିଖରରେ ତ ଜାଣିଥିବେ ବହୁତ ପ୍ରକାର ଠେକୁଆ ଆଉ ବହୁତ ପ୍ରକାରର ଚିଉ ଚଢ଼େଇ, ହରିଣ ଆମର ବହୁତ ପ୍ରାୟତଃ ରହୁଛନ୍ତି ଯେହେତୁ ପଶୁ ଆମେ ସେଠି ବି ଦେଖିପାରିବା ବି। ମୟୂର ବି ରୋ
ନିଶ୍ଚିନ୍ତ ହଁ ପଶୁ ପକ୍ଷୀ ମାନଙ୍କୁ ଦେଖିକି ଆମ ମନ ଆହୁରି ଉତ୍ଫୁଲିତ ହୋଇ ଉଠିବ। ଯାଙ୍କି ଆଉ ତାଙ୍କୁ ଧରିବାକୁ ଆଗ୍ରହୀ ହବା। ଆଗ୍ରହୀ ହେବା ଫଳରେ ହିଁ ପଶୁପକ୍ଷୀ ଆମକୁ ବେଳେବେଳେ ଧୋକା ହିଁ ଦେଇ ଦିଅନ୍ତି। ଆମକୁ ନେଇକି ଅସୁବିଧାର ସମ୍ମୁଖୀନ ହବାକୁ ପଡିଥାଏ। ସେଥିପାଇଁ ଆମେ ସୁବିଧା ଜନକ ଭାବରେ କାମ କରିବା।
ଆମେ ତ ବହୁତ୍ ଖୁସି ହବୁ ଯେ ଆମର ବଣଭୋଜିଟି ଆୟୋଜନ। କରିବାର ବ୍ୟବସ୍ଥା ପଣାଳିଟା ଆମେ ଟିକେ ଯେହେତୁ କଲେ।
ନିଶ୍ଚିନ୍ତ।
ଆମ ମିତ୍ରମାନଙ୍କୁ ସହଯୋଗୀମାନାନଙ୍କୁ କେମିତି ନେଇକି ଆମେ ପ୍ରସ୍ତୁତ କରିବା ବଣଭୋଜିଟି। ଆମର ଯେହେତୁ ଆର ବୁଧବାରେ ଯେହେତୁ ଆମର ବଣଭୋଜି ଟି ରହୁଛି। ଆମେ ସବୁ ପ୍ରକ୍ରିୟାରେ ବ୍ୟବସ୍ଥା କରି କେମିତି କଣ। ଖାଦ୍ୟର ଭଲ ବ୍ୟବସ୍ଥା କରିବା ଆଉ କିଛି ବୁଲାବୁଲି ଆଉ କିଛି ଆମର ସୌନ୍ଦର୍ଯ୍ୟମୟ ଜେଗାରେ ବି
ଆଜ୍ଞା। ଆଜ୍ଞା ବନ୍ଧୁ ଆମେ ସମସ୍ତେ ଏକାଠ ହେଇକି ବନ୍ଧୁ ମିଳନ କରିବା। ସମସ୍ତେ ଏକାଠି ହୋଇକି ଆଗେ ଗୋଟେ ବୈଠକ ବସେଇକି କଥାବାର୍ତ୍ତା ହବା ଆଲୋଚନା ହେବା ତାପରେ ହିଁ ଆମେ ଯାନବାହାନ ବୁଝିକି ଯାନବାହାନ ସହାୟତ ତାରେ ହିଁ ତାଙ୍କୁ ପଇସା ଦେଇକି ଆମେ ସେଠାରେ ପହଞ୍ଚିବା। ପହଞ୍ଚ କିି ଆମେ ଏକାଠି ହୋଇ କି ଯାହା ଘରୁ ନେଇଥିବା ସାମଗ୍ରୀ ମାନ ପାଲ ଫାଲ ସବୁ ପକେଇକି ବସିକି ଏକାଠି ହେଇକି କଥା ଆଳାପ କରିକି ତାପରେ ହିଁ ଆମେ ଏକ ରୋଷେଇଆକୁ ନେଇ ଥିବା ସେଠାରେ ସେ ରୋଷେଇ କରିବ ଆମେ ସେଇଠି ନୃତ୍ୟ ସଙ୍ଗୀତ ଗାନ କରିବା। ଯାହାକି ଆମ ମନକୁ ଅତ୍ୟଧିକ ପ୍ରଫୁଲ୍ଲିତ କରିବ। ଯାହା ମାଧ୍ୟମରେ ଆମେ ବହୁତ୍ ଆନନ୍ଦିତ ଉତ୍କଣ୍ଠାର ସହିତ ସେଇ ବର୍ଷ
ଖୁସି ହେବା ଯାହା ଫଳରେ କି ଆମର ଯେହେତୁ ବନ୍ଧୁ ମିଳନ ଟେ ରହୁଛି ସବୁ ପ ସବୁ ବନ୍ଧୁ ଖୁସି ହେବେ।
ସେଇ ବନ୍ଧୁ ମିଳନକୁ ଆମେ ସବୁବେଳେ ଚିର ସ୍ମରଣୀୟ କରିବା ହିଁ ଆମର ଆଜ୍ଞା। ରହୁଚି ନମସ୍କାର।